ଆଉ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା କଣ କରୁଚନ୍ତି।
ଏଇ ଜଷ୍ଟ ସେଟା ମୁଁ ଟିକେ ଖାଇଚି ଟିକେ ବୁଲାବୁଲି କରୁଛି ଟିକେ।
ଆଜ୍ଞା କଣ ଖାଇଚ ହଁ ମୁଁ ଖାଇକି ବସିଛି ଆଉ।
ଅ ହୋ କ ଖାଇବା ଟିକେ ଭାତ ଟିକେ ଡାଲି ଆଉ ଟିକେ ଭଜା ହେଇଥିଲା ଆଜି।
ହଁ ହେଲା ଆଉ।
ହୁଁ ଆଜି ନାଇଁ ମୁଁ ଟିକେ ଘରେ ଟିକେ ନାହାନ୍ତି ତ କେହି। ସେମିତି ଟିକେ ନଥିଲେ ଏମିତି ଏକୁଟିଆ ମତେ ଟିକେ ଖାଇବା ପାଇଁ ଟିକେ ଇଚ୍ଛା ନାହିଁ।
ଘର ପରିବାରେ ସମସ୍ତେ ଏଇନା ସୁଖ ଅଛି।
ହୁଁ ହଁ। ଯେ ଆଉ ଆମେ ଦେଖିବା ତାମାନେ ଦେଖନ୍ତୁ। ଆ ଆଜିକାଲି ଯୋଉ ହେଉଚି ବିଭିନ୍ନ ପ୍ରକାର ରୋଗ ହଉଚି ଦେଖନ୍ତୁ। ଛୋଟ ଛୁଆଙ୍କୁ ନେଇକି ବଡ ଲୋକ ପର୍ଯ୍ୟନ୍ତ ଦର ହେଲା କା କାହାକୁ ଝାଡ଼ା ବାନ୍ତି ହେଲା କାହାକୁ ତା ମାନେ ଏଁ କାଛୁ କୁଣ୍ଡିଆ ହଉଚି। ଆଉ କାହାକୁ ଧର ଜର ହଉଚି। ତ ଆମେ ୟା ଉପରେ ଯଦି ଦେଖିବା କଥା ହବା। ତ ଆପଣଙ୍କୁ କଣ ଲାଗୁଚି। ଏହା ପାଇଁ କଣ କାରଣ କଣ ସବୁ ଥିବ ବୋଲି ଆପଣ ଭାବୁଚନ୍ତି। ଆମର ଯା ହୋଉ ଜର ହଉଚି। କିମ୍ବା କାଛୁ କୁୁନଡିଆ ହଉଚି। ୟା ଉପରେ କାରଣ କଣ ଆପଣ ଦ
ଆଜ୍ଞା ୟାର ବହୁତ ବଡ କାରଣ ହଉଛି କଣ କି ଆମର ଜଳ ପ୍ରଦୂଷଣ। ଜଳପୁରଦୂଷଣ ପାଇଁ ଆଜ୍ଞା ଏତେ କାଛୁ କୁଣ୍ଡିଆ ହଉଚି। ଆଉ ଗୋଟେ ହ ଛି ଗରମ ପାଇଁ ଏବେ ଗରମ ପାଇଁ ଏ ସବୁ ଏତେ ପ୍ରବ୍ଲେ ଅସୁବିଧା ହେଇଥାଏ। କାହିଁକି ନା ଯଦି ଗରମ ହବ। ଦେହରେ ଜେତିକ ଝାଳକୁ ଆଉ ଯଦି ଆମେ ସେ ଝାଳକୁ ଯଦି ସଫା କରିବାନି କହିଲେ। କାଛୁ କୁଣ୍ଡି ପ୍ରାୟତ ଏଥିରୁ ଦୂରେଇ ରହିବା ପାଇଁ ହେଲେ କଣ କି ଆମେ ପ୍ରଚୁର ମାତ୍ରାରେ। ପାଣି ପିଇବାକୁ ଗଲେ ଆମ ଦେହ ସ୍ୱାସ୍ଥ୍ୟ ଭଲ ରହିବ।
ହୁଁ। ଆଉ ଟିକେ ଆମେ ବି ସଫାସୁତୁରା ରହିବା ଟିକେ ଯେହେତୁ ଗରମ ହଉଛି ତ ଆମର ଝାଳ ବାହାରୁଛି। ଯେହେତୁ ଝାଳ ବାହାରୁଛି ତ ଶରୀର ଟା କଣ ହଉଛି ଅଳି ତା ମାନେ ମଇଳା ହେଇଯାଉଛି ନା ଝାଳ ର ତା ଗନ୍ଧ ଆସୁଛି। ଯାହା ବି ଆସୁଛି ଆମକୁ ଟିକେ ପ୍ରତିଦିନ ଗା ଧେଇବା ଟିକେ ସାବୁନ ଟିକେ ୟୁଜ୍ କରିବା ଟିକେ ତା ମାନେ ସପ୍ତାହ କୁ ଥରେ ଦୁଇ ଥର ଯଦି ସାବୁନ ଟା ୟୁଜ୍ କରିବା। ତ କଣ ହବ ଆମେ ଗାଧେଇବା ଦ୍ଵାରା ମୁଁ କହୁଛି ଯୋଉ ଆମର ଡେଟୋଲ ସାବୁନ ହେଲା ଟିକେ ଦେଖାଉଛନ୍ତି ଆମେ ତ ନିଜେ ତ ବୈଜ୍ଞାନିକ ନୁହଁ ସେମାନେ ଯାହା କହୁଛନ୍ତି ଆମେ ତାଙ୍କର ରେକୋମେ ଏ ରେ ହିଁ ଯାହା କିଛି କରୁଛେ ଆମେ ତାହାଙ୍କୁ ଦେଖିକି ବିଶ୍ଵାସ କରିକି ଆମେ ବ୍ୟବହାର କରୁଛୁ। ଯୋଉ ବି ଜିନିଷ ନା କଣ କହୁଛନ୍ତି।
ହଁ ଆଜ୍ଞା ନିହାତି ସେ
ହଁ ସେମାନେ କହୁଛନ୍ତି ଧର ଆମେ ଡେଟଲ ଟା ୟୁ ହଁ ୟୁଜ କରୁଚି ଯେ ଖଣ୍ଡିଆ ହେଲେ ଡେଟୋଲ ଲୋଗ ଅଲଗା କିଛି ଲଗଉନି ଆମେ ବ୍ୟବହାର କରୁଛେ ବିଶ୍ୱାସ କରୁଚେ ହଁ ଡାକ ତ ତ କହୁଛନ୍ତି ଯେହେତୁ। ହଁ ଭଲ ତ ସେମିତି ଆମେ ଗାଧେଇବା ଟିକେ ଆମେ ଧର ଥଣ୍ଡା ପାଣି ଏବେ ଗରମ। ଯୋଉ ଗରମ ଲାଗୁଛି ତ ଥଣ୍ଡା ପାଣିରେ ଗାଧେଇଲେ ଶରୀର ଟା ଟିକେ ତା ମାନେ ସତେଜ ଲାଗେ। ଆପଣ ଦେଖିବେ। ଆପଣ ଯେତେବେଳେ ଖେଳୁଥିବେ ଖେଳି ଖୁଲା କି ଆସିବେ ତାମାନେ ହାଲିଆ ହେଇ କି ତାମାନେେ ଟିକେ ଅଧିକ ତାମାନେ ଯ ହେଇଯିବେ ପରିଶ୍ରମ କରିଥିବେ। ଖେଳକୁଦରେ ଦେଖିବେ ଆସିଲେ ଆପଣ ଯଦି ଗାଧେଇ ଦେବେ ଟିକେ ପ ନଦୀକୁ ଯାଇକି କିମ୍ବା ପୋଖରୀ ପାଣି ବି ହଉ। ଆପଣ ଦେଖିବେ ପାଣି ଭିତରେ ଯେତେବେଳେ ପଶିଯିବେ ଦେଖିବେ ଆପଣଙ୍କୁ ଗୋଟେ ତାମାନେ ଗୋଟେ ଆରାମ ଲାଗେ ତାମାନେ। ସବୁ ଯାକ ତାମାନେ ଯୋଉ ତାମାନେ ହେଇଥିବେ ଯୋଉ ପରିଶ୍ରମ କରିଥିବେ ତାହା। ଟିକେ ଦୂରେଇ ଗଲା ପରିକା ଲାଗେ। ଆଉ ଉଁ ଏମିତି ଆମେ ଯଦି ଦେଖିବା ଆମର। ଆଉ ଅଲଗା ଅଲଗା ଜଳବାହିତ ରୋଗ ମାନେ ବି ଅଛି। ନା କଣ କହୁଛନ୍ତି?
ଆଜ୍ଞା ନିହାତି ମଣିଷ ଶରୀର ଅଛି କହିଲେ ରୋଗ ତ ଜୀବନରେ ଲାଗି ରହିବ ଏକା। ରୋଗ ହଉଛି ମଣିଷର ବହୁ ବଡ଼ ଶତ୍ରୁ ମାନେ ଆଜି ପର୍ଯ୍ୟନ୍ତ ରୋଗକୁ କେହି ବିଜୟ କରିପାରୁନାହାନ୍ତି ଏମିତି କେହି ମଣିଷ ନଥିବ ଯେ। ଯାହାକୁ କେବେ ରୋଗ ହେଇନଥିବ।
ଏ ସେମିତି ତ ସୁସ୍ଥ ଜଣେ ହୁଁ।
ହଁ ମଣିଷ ଦେହ ଅଛି କହିଲେ ଆଉ। କୁହନ୍ତି ଯେ ପ୍ରତିବର୍ଷ ଥରେ ନହେଲେ ଦିଥର ମଣିଷକୁ ରୋଗ ହେବା ନିହାତି ଦରକାର ଅ ଆଜ୍ଞା ମାନେ ଦ ଯଦି ଥରେ ଦିଥର ରୋଗ ହେଲା କଲେ ଦେହ ସ୍ୱାସ୍ଥ୍ୟ ବି ଆଉ ଏତେ ଅସୁବିଧାର ସ ସମ୍ମୁଖୀନ ହେଇନଥିବେ।
ହୁଁ।
ହ
ତାପରେ କଣ ହଉଛି କି ଆମକୁ ଥରେ ଦିଥର ରୋଗ ବି ହେବ କାହିଁକି ହେବ। ଆମର ଧର ଦେଖନ୍ତୁ ଆମେ ନର୍ମାଲି ଦେଖିବେ ଆପଣଙ୍କର କିଛି ନଥିବ ଖରା ଦିନ ଗଲା ଗଲା ଗଲା ହଠତ୍ ବର୍ଷା। ଆସିଗଲା ଦେଖିବେ ଆପଣଙ୍କର ଦେହ ଖରାପ ହେଇଯିବ ସେ ତାମାନେ ଟିକେ ଦେହ ହାତ ଆଇଦର ପିଡା ହେ ବ ନହେଲେ ଟିକେ ଥଣ୍ଡା ଜର ଟିକେ ହେଇଯିବ ନହେଲେ ତ ଝାଡା ବାନ୍ତି ଟିକେ ହେଇଯିବ। ପାଗର ପରିବର୍ତ୍ତନ ସହିତ ଆମ ବଡି କଣ ହଉଛି କି ତାମାନେ ସେ ବି ପରିବର୍ତ୍ତନ ହବ ନା। ଆମେ ଯୋଉଟା ଏବେ ନେଉଥିଲେ ଧର ଜଳବାୟୁ ଗ୍ରହଣ କରିଥିଲେ ତାପରେ ସେ ତାର ଚେଞ୍ଜ ହବ। ଏବେ ଗରମ ଥିଲା ତ ଆମର। କଣ ହୋଉଥିଲା ଦେହଟା ଶୁଷ୍କ ଥିଲା। ତାପରେ ଏବେ ବର୍ଷା ହବ ବର୍ଷା ହେଲେ ପୁଣି କଣ ହବ ଦେହରେ ଜଳିୟ ବାଷ୍ପ ର ପରିମାଣ ଟା ବଢିଯିବ। ତ ସେ ଦୃଷ୍ଟିରୁ ଏ ସବୁ ହୋଉଛି ଆଉ ଏବେ ଯୋଉ ଆମର ଚାଲିଛି ତାମାନେ ଦେଖନ୍ତୁ ଆମେ ଗୋଟେ କଥା ଆମେ ଦେଖିବା ତା ଛୁଆଁ ମାନେ ଏବେ କାଲା ହୋଉଛନ୍ତି କାଲା ବୋ ବୁଝୁଛନ୍ତି ତ? ଆମର କେହିଁ ଶୁଣି ପାରୁନାହାନ୍ତି। ତ ଏହା ପାଇଁ ମୁଖ୍ୟତଃ ଆପଣ କାହାକୁ ଦାୟୀ କରିବେ ଆପଣଙ୍କ ଦୃଷ୍ଟିରୁ
କାଲା ହିସରେ ଆଜ୍ଞା ମୁଁ ତ ସେମତି କିଛି କାରଣ ଜାଣିନି ଯଦି ଆପଣ ଜାଣିଥିବେ ତେବେ ମତେ ଜଣେଇ ଦେଲେ ଭଲ ହୁଅନ୍ତା।
ଆଁ ଆଁ ମୁଁ ଯେତିକି ଜାଣିଛି ମୁଁ ଯ ଆମେ ଯେ ଆମେ ଯୋଉ ବ୍ୟବହାର କରୁଛୁ ଧର ଆମର ଏବେ ଦେଖନ୍ତୁ ଗୋଟେ ବାହାଘରରେ ଗୋଟେ ଯିଏ ସାଉଣ୍ଡ ଗୁଟେ ଏବେ ହେଇଗଲାଣି ବେଶୀ।
ହ
ତା ମାନେ ଡିଜେ ସାଉଣ୍ଡ ଟା ଦେଖିବେ ଆପଣଙ୍କ ଆଖ ପାଖରେ ଯେତେବେଳେ ବାହାଘର ଥିବ ଦେଖିବେ ସେ ଯାଉଥିବ ତା ବାଟରେ ଆପଣଙ୍କ ଘର ଇଆଡେ ତା ମାନେ ଅଧା ହଲି ସାରିବଣି। ତା ମାନେ ତାର ଧନୀର ଯୋଉ ପ୍ରଭାବ ଟା ପଡୁଛି ଆମେ ମଣିଷ ସର ଧର ଆମେ ସାଧାରଣ କଥା କରତ ଅଛି ଷାଠିଏ ରୁ ସତୁରୀ ଡିସି ଡେସିବେ ଯାହାକୁ ମୋପା ଯାଏ ଧ୍ଵନି ମାପିବା ଆମେ ଯେମିତି ସବୁ ଜିନିଷ ମାପିବା ପାଇଁ ଅଛି ଧରାବର ତେଲ ମାପିବା ପାଇଁ ମାପ ପୋଲା ଅଛି ତାକୁ ଆମେ ଲିଟର ରେ ମାପୁଚୁ। ଆଉ ଆମର ଶୁଖା ଜିନିଷ ହେଲା କେଜି ରେ ମାପୁଛୁ ତ ସେମିତି ଧ୍ଵନି ମାପିବା ପାଇଁ ତାର ଯନ୍ତ୍ରକୁ କୁହାଯାଉଛି। ଡେସି ବେଲ୍ ଡେସି ବେଲ୍ ସେଇଆ ପା ଧ୍ଵନି ମା ଆପଣ ଯନ୍ତ୍ର ତ ତା ଅନୁସାରେ କଣ କି ବହିରେ ଯାହା ଆମେ ପଢିଲୁ ତ ଷାଠିଏ ରୁ ସତୁରୀ ଡେସି ବଲେ ମଣିଷ କାନ ପାଇଁ ଭଲ। ତା ଠୁ ଯଦି ଅଧିକା ହେଲା ତ ସେ ଧୀରେ ଧୀରେ ଆମର ଭିତରେ ଥିବା ପରଦା ରେ ତା ମାନେ ସେଇଟା କଣ ହୁଏ ତାକୁ ସେ ନଷ୍ଟ କରି ଦିଏ। ନଷ୍ଟ କରିବା ଦ୍ଵାରା ଧୀରେ ଧୀରେ ମଣିଷ କାଲା ହବାକୁ ଆରମ୍ଭ କରେ ଆଉ ଆଜିର ଜୀବନରେ ତ ଦେଖୁଛନ୍ତି ଯି କୋଉଠି ଗୋଟେ ଭୋଜି ହେଲା ଏ ଲଗାଅ ଡିଜେ କିଏ ବଣ ଭୋଜି ପାଇଁ ଗଲା ଆ ଡିଜେ ଲଗାଅ ଟିକେ ଡିଜେ ଟିକେ ନାଇଁ ବାଜିଲେ ଭଲ ନାଇଁ ଲାଗେ। ଯାହା ହେଲେ ବି ତାପ ସା ତ ପରିବେଶ ଦରକାର ନାହିଁ ଯେମିତିରେ ପରିବେଶ ଟା ଟିକେ ତା ମାନେ ରହିବ ଶବ୍ଦର ଆଉ ଆମେ ଯୋଉ ଯୋଉ ଯାଉଛନ୍ତି ଆପଣ ରାସ୍ତାରେ ଵି ଦେଖନ୍ତୁ ଗାଡି ମଟର ଆପଣ ଯାଉଥିବେ ଟାଉନ ରେ ଦେଖିବେ ହର୍ଣ ମାରୁଥାନ୍ତି।
ହ
ଆପଣଙ୍କୁ ବିରକ୍ତି ଲାଗେ ହୁଁ। ତ ସେଇଟା ବି ଗୋଟେ ତ ମାନେ ଆମର ଧ୍ଵନି ପ୍ରଦୂଷଣର କାରଣ ଆମର ଯୋଉ ଛୁଆ ମାନେ ଯୋଉ ବ ଭେରେ ଆଉଛନ୍ତି ତାର ବି କାରଣ ସେଇଟା ହିଁ। କାରଣ ସେମାନଙ୍କର ସେଇ ମାଇକ ରେ ଦେଖିବେ ଡାକ ବାଜି ଯନ୍ତ୍ରରେ ଗୋଟେ ତା ମାନେ ଏଲାଉସ କରୁଥିବ ଦେଖିବେ ତା ପାଖ ଦେଇକି ଯିବେ ଆପଣ ତା ମାନେ ଆପଣଙ୍କ କାନ ତା ମାନେ ନିଜେ ବନ୍ଦ କରିଦେବେ ଆକି ସାଉଣ୍ଡ ହୋଉଛି। ତ ଏଇ ସବୁ ମୋ ଦୃଷ୍ଟିରେ ଧ୍ଵନି ପ୍ରଦୂଷଣ ପାଇଁ ଦାୟୀ ବା ଛୁଆ ବେଳେ ଯୋଉ ବଧିର କିମ୍ବା କାଲା ହୋଉଛନ୍ତି ତାପ ପାଇଁ ଏଇ ଗୁଡ଼ାକ ହିଁ ଥାଏ ଆଉ ଅଲଗା କିଛି ନୁହଁ।
ଆଜ୍ଞା ନିହାତି ନିହାତି ବହୁତ ଗୋଟେ ମୂଲ୍ୟବାନ କଥା ମତେ ଜଣେଇଥିଲେ। ମୁଁ ଏ ବିଷୟରେ କିଛି ଜ୍ଞାନ ନଥିଲା ଅବଶ୍ୟ କିନ୍ତୁ ଆପଣଙ୍କ ଠୁ ଶୁଣିଲା ପରେ ମୁଁ ବି କିଛି ଜ୍ଞାନ ଉପାର୍ଜନ କରିଛି।
ହୁଁ। ଆଉ ଆପଣଙ୍କର ଏବେ ଦେଖନ୍ତୁ ଧ୍ଵନି ଖାଲି ଛୁଆ ମାନେ ଯେ କାଲା ହୋଉଛନ୍ତି ସେଇଟା ନୁହଁ ଛୁଆ ମାନଙ୍କୁ ଆହୁରି ଅନେକ ଗୁଡେ ରୋଗ ହୋଉଛି ଛୁଆ ମାନଙ୍କୁ ବୋଲି ନାହିଁ ଆମର ବଡ଼ ଲୋ ଲୋକଙ୍କୁ ବି ହୋଉଛି ଆପଣ କିଛି କୁହନ୍ତୁ ତାପରେ ମୁଁ ତାର ଦେଖିବି କଣ ତାର ପ୍ରତିକାର ଆପଣଙ୍କୁ ଯୋଉଟା ଲାଗୁଛି ତାମାନେ ବଡ ମାନଙ୍କୁ ବି ହଉଛି ଅସୁବିଧା ସେମିତି ଗୋଟେ କୁହନ୍ତୁ ଗୋଟେ। କଣ ଗୋଟେ ରୋଗର ନା ଦେଖିବା ତାର ପ୍ରତିକାର କଣ ଅଛି।
ଆଜ୍ଞା କଣ କହିଲେ?
କଣ ଗୋଟେ ରୋଗର ନାଁ କୁହନ୍ତୁ ଯାହାକି ସମସ୍ତଙ୍କୁ ହଉଛି ଛୋଟ ଛୁଆଙ୍କୁ ବି ହଉଛି କିମ୍ବା ବଡ ମାନଙ୍କୁ ବି ହଉଛି ତା ଉପରେ ଟିକେ ଆମେ
ଆଜ୍ଞା ଆଜି କାଲି ଆପଣ ଜାଣିପାରିବେ କଣ କି କି ବୟସ୍କ ଏ କଣ କି ଯୁବ ବୟସରେ ବି ଏ ଛୁଆ ମାନଙ୍କୁ କଣ କିଏ ଅ ଆଣ୍ଠୁ ଗଣ୍ଠି ଏରାକୁ ଅଧିକା ବଥା ହୁଏ ତ ଏ ବିଷୟରେ ଆପଣ କଣ କହିବାକୁ ଚାହିଁବେ
ବିଷୟରେ ଯଦି କହିବା ୟା ବିଷୟରେ ତ ମୋର ସେମିତି ବିଶେଷ ବି ଧାରଣା ନାଇ। ହେଲେ ବି ମତେ ଲାଗୁଛି ଆମର ଯୋଉ ମାଂସ ପେଶୀର ସଙ୍କୋଚନ ଧର ଆମେ କଣ ଗୋଟେ କାମ କଲେ ଆମେ ଆମେ ଆଗରୁ ବି ପଢିଥିଲେ ବିଜ୍ଞାନ ରେ ଦେଖିବେ ଯେତେବେଳେ ଆମେ ଅଧିକ ପରିଶ୍ରମ କରିବା ତ ଆମକୁ କଣ ଦରକାର ପ ଅଧିକା ତାମାନେ ଅମ୍ଳ ଜାନ ଦରକାର ପଡେ ବୁଝିଲେ କି ଆମେ ଯେତିକି କାମ କରିବା ପରିଶ୍ରମ କାମ କରିବା ଆମର ଖାଦ୍ୟ ଟା ହଜମ ହେଇଯାଏ। ଖାଦ୍ୟ ମହଜମ ହୁଏ କିନ୍ତୁ ଆମ ପରିଶ୍ରମ କଲା ବେଳକୁ କଣ ହୁଏ ଆମେ ସେତିକି ତାମାନେ ଆମେ ସୁସ୍ଥ ଏମି ତି ତା ନର୍ମାଲ ଥିଲାବେଳେ ଯେମିତି ନିଶ୍ୱାସ ପ୍ରଶ୍ୱାସ ଚାଲେ ଦେଖିବା ଆପଣ କାମ କଲେ ଦେଖିବେ ଆପଣଙ୍କୁ ତା ମାନେ ଧଇଁ ସଇଁ ଲାଗିବ ଆପଣଙ୍କୁ ଆଉ ନାକପଟୁ ତାନେ ଆପଣ ପ୍ରଶ୍ୱାସ ନେବେନି ଆପଣଙ୍କୁ ଦେ ଖିବେ ପାଟି ପଟୁ ବି ଆପଣ ଏମିତି ତା ମାନେ ଅଧିକା ଗୋଟେ ଦେଖିବେ ନିଜର ଭା ବ ରୁ ଦେଖିବେ ପାଟିରେ ବି ଆପଣ ଶ୍ଵାସକ୍ରିୟା କରିବାକୁ ଆରମ୍ଭ କରନ୍ତି। ତ କଣ ହୁଏ ଆମର ଗୋଟେ ତାମାନେ ଅମ୍ଳଜାନ ଅବ ଉପସ୍ଥିତି ନ ନଥିବା ହେତୁ ସେଠି ଗୋଟେ ଅମ୍ଳଟେ ତିଆରି ହେଇଯାଏ ଆମ ଶରୀରରେ। ସେ କଣ କରେ ଆମର ମାଂସ ପେଶିକୁ ସେ ତାମାନେ ସଙ୍କୁଚିତ କରିକି ସେ କଣ କରେ ତା ଟାଣି ଦିଏ। ହେଲା ଦେଖିବେ ଆପଣ କେବେ କେମିତି ଦେଖିବେ ଘରେ ଶୋଇଥିବେ ଦେଖିବେ ଗୋଡ ଏମିତି ଛାଟ କରିକି ଶୋଇଥିବ ଯଦି ଅଧିକା ଛାଟ କରିଦେଲେ ଦେଖିବେ ଆପଣ ଆଉ ଜଙ୍ଘଟାକୁ ତାମାନେ ଦେଖିବେ କଣ୍ଟ୍ରୋଲ କରିପାରେନି ଆପଣଙ୍କର ଜଙ୍ଘ ତା ମାନେ ମାଂସ ବେଶୀ ଦେଖିବେ ଘିଚିନବ। ଆପଣଙ୍କୁ ଦେଖିବେ କଷ୍ଟ ହବ ତାପରେ ଧୀରେ ଧୀରେ କରିକି ଦେଖିବେ ପବନ ଟା ଗଲା ପରେ ଯାଇକି ଆପଣଙ୍କ ଗୋଡକୁ ଦେଖିବେ ତା ରଖିପାରିବେ ଠିକ ସେ ସେଇଟା ଅନୁଭବ କରିଥିବେ କେବେ କେବେ। ଏଆର ହଉଛି ହୁଁ ଆମ ଶରୀର ଭିତରେ ଯୋଉ ପବନ ଟା ଯାଉନାଇଁ କି ସେଇ ପବନ ଟା ଯଦି ଟିକେ କୋଉଠି ଟିକେ ଅସୁବିଧା ହେଲା ତାମାନେ ସେ ଯିବା ଆସିବାରେ ଯଦି ପ୍ରୋବ୍ଲେମ ହେଲା ସେ ସେଇଟା ବି ହଉଛି ଆଉ ଅମ୍ଳଯା ଅନୁପସ୍ଥିତି ତା ମାନେ ସେଇଟା ବି ଆମର ଆଣ୍ଠୁ ଗଣ୍ଠ ପାଇଁ ତାପରେ ଆଉ ଗୋଟେ ରହୁଛି ଆମର ମର ଯୋଉ ଜଏଣ୍ଟ ରହିଲା ଜଏଣ୍ଟ ରେ ଗୋଟେ ରସ ରହୁଛି। ହେଲା ଯାହାକୁ ଆମେ ମଜା କହୁଚୁ ଦେଖିବେ ଯେତେବେଳେ ଆପଣ ଅ କୌଣସି ତାମାନେ ଯୋଉ ଖାଉଚେ ଯେମତି ପଶୁ ଆମର ଛେଳି ହେଲା କିମ୍ବା ମେଣ୍ଢା ହେଲା ତାଙ୍କୁ ଦେଖିଲେ କାଟିଲା ବେଳେ ଦେଖିବେ ତାଙ୍କର ଗଣ୍ଟି ଆଗରେ ସେ ଗୋଟେ ଥାଏ ଦେଖିବେ ଗୋଡକୁ ତାମାନେ ସିଝେଇ ଗୋଟେ କରନ୍ତି ଗୋଟେ। ସରୁମା କଥା ନା କଣ କହନ୍ତି ଗୋଟେ ହେଲା ସେଇଟା ଦେଖିବେ ତାର ତ ତା ମଜାର ଯୋଉ ରସଟା ରହିଲା ସେଇ ରସ ଯଦି ଆମର ଶୁଖିଯିବ ତ ଭିଟାମିନ୍ ଅର୍ଥରେ ଏଇ ସବୁ ହୁଏ ହେଲା ଏଇ ସବୁ ଗୋଡ ବିନ୍ଧିବା କିମ୍ବା ପାଦ ବିନ୍ଧିବା ଏ ସବୁ ପାଇଁ ଭିଟାମିନ୍ ହିଁ ଦାଇ। ଆଉ ଅଲଗା ସେମିତି କିଛି ମୁଁ ଭାବୁନି ଆଉ କିଏ କାହାର ପ୍ରୋବେଲମ କିନ୍ତୁ ଏ ଭିଟାମନ୍ ଗୁରା ଆମେ ଠିକ ଭାବରେ ଖାଇବା ଖାଦ୍ୟ ଖାଇବା। ତ ସବୁ ଭିଟାମିନ ଆମକୁ ମିଳିପାରିବ। ନହେଲେ ଏଇଗୁଡ଼ାକ ହେବ ଟିକେ ପ୍ରୋବ୍ଲେମ୍।
ଆଜ୍ଞା ନିହାତି ଆପଣଙ୍କ ସହିତ କଥା ହେଇକି ବହୁତ ଶିକ୍ଷଣୀୟ ଜିନିଷ ମତେ ଜାଣିବାକୁ ମିଳିଚି।
ହୁଁ ହଉ ଶୁଭରାତ୍ରି।
ହ